ହ୍ୟାଲୋ ହୁଁ ଶୁଭ ଜୟ ଜଗନ୍ନାଥ ଭାଇ ଜୟ ଜଗନ୍ନାଥ
ମା କେମିତି ଅଛନ୍ତି
ଭଲ ଅଛି ଆପଣ କେମିତି ଅଛନ୍ତି
ବହୁତ ବଢ଼ିଆ ଭାଇ
ଆଉ କଣ କରୁଥିଲେ
କଣ ନାଇଁ ଭାଇ କିଛି କରୁନହିଁ ଯେ ବର୍ଷା ହଉଛି ତ ବର୍ଷା ହଉଛି
ହଁ ବ ବର୍ଷା ତ ଲାଗି ରହିଛି ଦୁଇ ଦିନ ହେଲାଣି କିନ୍ତୁ ଆମ ଅଞ୍ଚଳରେ ଏବେ ଟିକେ ପାଗ ଭଲ କରିଛି ମାନେ ଦୁଇ ଦିନ ବର୍ଷା ହଁ ଦୁଇ ଦିନ ବର୍ଷା ହେଲା ପରେ ଆଜି ଟିକେ ମାନେ ଆଜି ବି ସକାଳେ ବର୍ଷା ହଉଥିଲା କିନ୍ତୁ ବର୍ତ୍ତମାନ ପାଗ ଠିକ ଅଛି ମାନେ ଯେମିତିକି ବୁଲାବୁଲି କରିବା ପାଇଁ ଇଚ୍ଛା ହଉଛି ଆଉ ସେ ପ୍ରକାର ପାକ କରିଛି ଆଉ ଆପଣଙ୍କର ବର୍ଷା ହଉଛି
ହଁ ଭାଇ ବହୁତ ବହୁତ ବର୍ଷା ମାନେ ପ୍ରବଳ ମାନେ ନା ତିନି ଦିନ ହେଲାଣି ଭାଇ ଲଗାତାର ବର୍ଷା ଚାଲିଛି
ମାନେ ଏ-ଏପର୍ଯ୍ୟନ୍ତ କମେଇି ତାହେ ବର୍ଷ ତାହେଲେ
ନା ଭାଇ
ଓହୋ ନା ଆମର ଟିକେ କମି ଗଲାଣି ଟିକେ ଭଲ ଲାଗୁଛି ଆପଣଙ୍କୁ ମତେ ଲାଗୁଛି ଆପଣଙ୍କ ଅଞ୍ଚଳରେ ମଧ୍ୟ ଆଉ କି ଆଉ କିଛି ସମୟରେ କମିଯିବ
ହଁ ମତେ ବି ତ ସେମିତି ଲାଗୁଛି
ହଁ ସେଇଆା ସେଆ ତାପରେ ବୁଲିବେ ଆଉ
ଆଚ୍ଛା ବୁଲିବା ଟିକେ ନହେଲେ ତ ତିନି ଦିନ ହେଲାଣି ଭାଇ ହେଁ ମାନେ ଘର ଭିତରେ ଏକ ରହିକି ବହୁତ ହଁ।
ହଁ ହଁ ସେଆ ସେଆ ମାନେ ଦେଖନ୍ତୁ ଆମେ ଚାହୁଁଥିଲୁ ଯେତେବେଳେ
ଆଜ୍ଞା ଆଜ୍ଞା ଆଜ୍ଞା ଆପଣ କୁହନ୍ତୁ ଭାଇ।
ମୁଁ କହିଲି ଆମେ ମାନେ ଯୋଉ ସମୟରେ ଖରା ହଉଥିଲା ଆମକୁ ଲାଗୁଥିଲା ଖରା ବହୁତ ହଉଛି ତ ଆମେ ଶୋଇ ପାରୁନଥିଲୁ ଆମକୁ ଲାଗୁଥିଲା ବର୍ଷା ଟିକେ ହଉ ବର୍ଷା ଟିକେ ହଉ ତ ବର୍ଷା ହେଇଗଲା ଆମକୁ ଲାଗୁଛି ବର୍ଷା ନ ହଉ ହଁ କି ନାଇଁ। ହିଁ ହିଁ ମାନେ ହଁ ହଁ କିନାଇ ସେଇଟା ମାନେ ସମସ୍ତ ଗୋଟେ ସମସ୍ତେ ଗୋଟେ ସୀମା ଥାଏ ସେ ସୀମା ଅଧିକ ହେଇଗଲେ ସେ ଜିନିଷଟା ଦୁବିଧା ହୁଏ ଆଉ।
ଆଜ୍ଞା ଠିକ କଥା ମାନେ ଅଧିକ ଯୋଉ
ହଁ।
ଆଜ୍ଞା ଆଞା। ଯୋଉ ଜିନିଷ ଟା ଅଧିକ ହେଇଯାଏ ଯୋଉ ଜିନିଷ ହେଲେ ବି ଆ ଆଜ୍ଞା ଅଧିକ ହେଇଗଲେ ଜାଣିଥାନ୍ତି ମାନେ ଅସୁବିଧା ହେଇଯାଏ।
ସେଇଟା ସେଇଟା ସେଇଟା ଅତ୍ୟଧିକ ଯୋଉ ଜିନିଷ ବି ପିତା ଯେ କହୁନା ଲେମ୍ବୁ ଅଧିକ ଚିପୁଡିଲେ ପିତା ତ ସେ ପ୍ରକାର ଆଉ। ତ ଆମକୁ ସେ ଗ୍ରୀଷ୍ମ ହଉ ବର୍ଷା ହଉ ଶୀତ ହଉ ଟିକେ ଟିକେ ହେଲେ ଭଲ ଲାଗେ। କିନ୍ତୁ ଅଧିକ ଅଧିକ ହେଇଗଲେ ସେ ଜିନିଷ ଖରାପ।
ଆଜ୍ଞା ଠିକ କଥା ଭାଇ ସେଟା ହ ହଁ।
ଆଉ କଣ ଖାଇଥିଲେ ଆପଣ ଆଜି।
ଆରେ ଭାଇ ମାନେ। ଆଜି ତ କିଛି ଖାଇନି ଅ ଭାତ ଡାଲି ତାପରେ ଉ ଆଳୁ ଭଜା ହେଇଥିଲା ଟିକେ।
ଭାତ ଡାଲି ଆଳୁ ଭଜା ଖାଇଥିଲେ ନା।
ଆଜ୍ଞା ଆଜ୍ଞା।
ହୁଁ ଏ ପାଗ ଟେ ପକୁଡି ଫକୁଡି କରି ଖାଆନ୍ତୁ ଟିକେ ଭଲ ଲାଗିବ ପକୁଡି ଚା ଟିକେ ହେଇଗଲେ ପାଗରେ
ମସ୍ତ ଲାଗିବ।
ଆଜ୍ଞା ଆଜ୍ଞା।
ହୁଁ।
ହଁ ଭାଇ କାଲି ତ ବୁଲିବା ପାଇଁ ଯାଇଥିଲୁ ସେଥିପାଇଁ ଗୋଟେ ମାନେ ସାଙ୍ଗ ଘରେ ଆଜି ରହିଯାଇଛି କାଲି ବହୁତ ବର୍ଷା ହେଲା ବହୁତ ଭିଜିକି ତ ଯାଇପାରି ନାହିଁ ଘରକୁ ଆଉ।
ଓହୋ ମାନେ ବୁଲାବୁଲି କରି ଯାଇଥିଲେ ସାଙ୍ଗ ଘରେ ରହିଗଲେ ସେୟା କହୁଛନ୍ତି।
ଆଜ୍ଞା ଆଜ୍ଞା।
କେତେ ଦୁର କି ଆପଣଙ୍କର ସାଙ୍ଗ ଘର ରୁ।
ଆ ମାନେ ହବ ମାନେ ଉ ହୁଁ ତିନି ଚାରି କିଲୋମିଟର ହେଇଯିବ।
ଓ ତିନି ଚାରି କିଲୋମିଟର ଆପଣ କାଲିଠୁ ଆପଣ ଯାଇପାରୁନାହାନ୍ତି ବର୍ଷା ପାଇଁ ମାନେ ବର୍ଷା ରହୁନି ମାନେ ବର୍ଷା ପୁରା ଲଗାତର ଚାଲିଛି।
ଲଗାତାର ଚାଲିଛି ଭାଇ ମାନେ ଟିକେ ହେଲେ ବି ରହିବାକୁ ନା ଧରୁନି।
ଟିକିଏ ରହିଥିଲେ ଆପଣ ଭାବୁଥିଲେ ଆପଣଙ୍କ ଘର କୁ ପଳେଇବେ ନା କଣ। ହଁ ହଁ ତାହେଲେ ସାଙ୍ଗ ଘର ଅଛନ୍ତି ଭଲ ଭଲ ସାଙ୍ଗ ସହିତ ଯାଇକି ସମୟ ବିତାନ୍ତୁ। ଇ ହୁଁ।
ଆଜ୍ଞା।
ବର୍ଷା ଆପଣଙ୍କୁ ସୁଯୋଗ ଦଉଛି ସାଙ୍ଗ ସହିତ ସମୟ ଵି ସାଙ୍ଗକୁ କୁହନ୍ତୁ ପକୁଡି କରିଦେ ମୁଁ ଖାଇବି। ହେଁ ହେଁ।
ହେଁ ହଁ
ହେଁ ହେଁ ହେଁ ଏହେଁ ଓହୋ।
ହଁ ଭାଇ ସେ କଥା ଠିକ କଥା।
ହଁ ହଁ ଆଉ ପରେ ବୁଲାବୁଲି କରୁଥିଲେ ଆପଣ ପାଖାପାଖି ଏବେ
ଆ ଏବେ ତ ଭାଇ ଯାଇଥିଲୁ ଆପଣ ଶୁଣିୁଥିବେ ମଣ୍ଡାସର
ମଣ୍ଡାସୁର ହଁ ଶୁଣିଛି ଶୁଣିଛି
ହଁ ସେଠି ମୁ କାଲି ଯାଇଥିଲୁ ଭାଇ ମାନେ ବହୁତ ଅ ସେଠିକୁ ଯାଇଥିଲୁ ଆଜ୍ଞା।
ସେ ମାନ କଣ ସେ ଭଣ୍ଡେଶ୍ୱଵରରେ କଣ ଅଛି ସେ ଯୋଉା ପାଇଁ ଆପଣ ଯାଇଥିଲେ ଦେଖିବା
ହଁ ଗୋଟେ ଜଳପ୍ରପାତ ତାପରେ ମାନେ ଆପଣ ଶୁଣିଛ ରେ ଘର ହେଇଛି
ଓ କାଠରେ ଘର ହଁ ଠିକ ଅଛି
ଆଜ୍ଞା କାଠ ବର ତାପରେ ମାନେ ଆ ଜାଗା ଟା ଦେଖିବା ବହୁତ ସୁନ୍ଦର ଗଛ ପତ୍ର ମାନେ ବହୁତ କିଛି ଅଛି
ସେଟା ବେଲର ବୋଲି ଗୋଟୋଗାଣେ ଆଣ ବେଲଘର
ହଁ
ସେଠି ବି ଯଦି ନାଇଁ ଗୋଟେ ଘର କାଠରେ ଘର
ଆଜ୍ଞା
ଜାଣିବି ସେଠି ସେଠି ମେ ସେତି କାଠର ଘର ଗୋେ ଅଛି ମଣ୍ଡାସ୍ୱରରେ ସେମିତି ଆପଣ କାଲି ମଣ୍ଡା୍ଵର ଯାଇଥିଲେ ଆପଣ ସାଙ୍ଗ ସହିତ ମିଶିକି ନା କଣ ହଉ ତାପରେ ଆପଣ ରହିଗଲେ ତାଙ୍କ ସାଙ୍ଗ ଘରେ ବର୍ଷା ପାଇଁ ଆଉ
ହଁ ଭ
ଆଉ ଘରକୁ ଯାଇ ପାରୁନାହାନ୍ତି ଆଉ ହଉ ଠିକ ଅଛି ଛାଡି ଯିବ ଛାଡି ଯିବ ଆ ହଁ
ଆଜ୍ଞା ଆଜ୍ଞା ବର୍ଷା ପାଇଁ ତ ହଁ ଏବେ ବି ଲାଗି ରହିଛି ଭାଇ ମାନେ ଟିକେ ବି ଆ ମାନେ କମିବାକୁ ନା ନୁହନ
ହଁ ହଁ କମିଯିବ କମିଯିବ ଆଜି ଇଆଡେ ତ ସବୁ କମିଗଲାଣି ମତେ ଲାଗୁଛି ସିଆଡେ କମି କମି ଯିବ କମି ଗଲେ ଆପଣ ଗୋଟେ କାମ କଲେ ଘରକୁ ନ ଯାଇକି ଆ ବୁଲାବୁଲି କରନ୍ତୁ ହେଲା କାରଣ ପାଗ କମ କାରଣ ବର୍ଷା ହେଲାାର ବର୍ଷା ହେଲା ପରେ ଯଉ ପାଗ ସେନା ମାନେ ବହୁତ ଭଲ ଲାଗେ ବୁଲିବା ପାଇଁ ସେ ପାଖରେ ଯଦି ଯଦି ରାସ୍ତା କା ଯଦି ଖରାପ ନ ହେଇଥିବ ଟିକେ ରାସ୍ତା କାଟ ଖରାପ ହେଲେ ଟିକେ ମାନେ ଅଜବ ଲାଗେ ନହେଲେ ଏଇ ପାଗରେ ବହୁତ ଭଲ ଲାଗେ ବୁଲିବା ପାଇଁ
ଭ ବହୁତ ଭଲ ଲାଗେ ମାନେ ହାତର ଛତା ଆଡେ ଧରିକି ବୁଲେଇିବା ପାଇଁ ମାନେ କାଦୁରେ ଟିକେ
ହଁ ସେଇଆା ସେଆ କିନ୍ତୁ ଘର ଲୋକ ତମକୁ ବାଡି ଧରିକି ବାଡେଇବେ ହେଲା ତମେ ଯଦି ବେଶ ବୁଲିବ ଘରକୁ ନ ଗଲେ
ଠିକ ଭାଇ ମାନେ ମାନେ ଘରୁ ବହୁତ ର ଫୋନ କରିସାରିଲେଣି
ହଁ ସିଆ ନା ହଁ ଘରେ ଘରେ ବ୍ୟସ୍ତ ହଉଥିବ ନା ଗଲାଣି ପୁଅ କେତେବେଳ ଆସୁନି କଣ ହଁ ସେଇୟା ସେଆ
ଆ ଘରକୁ କହିଦେବେ ମାନେ ଘରକୁ କହିସାରିଲଣିି ଏଇଠି ଅଛି
ହଁ ସାଙ୍ଗ ଘରେ ଅଛି ହଁ କିନ୍ତୁ ଘରେ କୋହୁ ନା ନା ତୁ କୋଉଠି ବି ବୁଲାବୁଲି କରୁଛୁ ଆମ ମିଛ କହୁଛୁ ନା ଘରେ ଜାଣିଛନ୍ତି ସାଙ୍ଗ ରଛ କହିନା ହଁ ମରା ଘର ସେମ ଘରକୁ ଘରକୁ ଲାଗୁଥିବ ପୁଅ କୁଆଡେର ଭୋଜି ଫୋଜି କରୁଥିବ କାହାଠି କଣ କରୁଥିବ ବିିଆ ବି କରୁଥିବ ଏମିତି ଜିନିଷ ଘରେ ଏମିତି ଭାବୁଥିବେ ଦେଖିଲା ବେଳକୁ ବର୍ଷା ପାଇଁ ତମେ ଯାଇପାରୁନ ଆଉ ହଁ ହଁ ତମେ ତାହେଲେ ଗାଁ ଅଞ୍ଚଳରେ ରହୁଛ ନା କି ତାହେଲେ
ଆଜ୍ଞା ଗ୍ରାମାଞ୍ଚଳ
ତାହେଲେ ଭୋଜି ଫୋଜି କେବେ କରୁଛ କି ନାଇ କେବେ ମାନେ ସାଙ୍ଗ ସହିତ ସେ ମିଶିକିନା ମାନେ ମା ଏମିତି ମାନେ ଜଙ୍ଗଲ ନଦୀ ଯାଇକି ଭୋଜି ଫୋଜି କରୁଛ କି ନାଇଁ
ଆଜ୍ଞା ଆଜ୍ଞା ବୁଧି ତ ଆ ମାନେ ଆମେ ଭୋଜି କରିଛୁ ବୋଲି ଭାବିଥିଲୁ ଭାଇ ବଣଭୋଜି କରିବା ପାଇଁ ଯା ଭାବିଥିଲୁ- ତ ବର୍ଷା ପାଇଁ ତ ସବୁ କିଛି ରହିଯାଇଛି-
ହଁ ବର୍ଷା କଥା ନାଇଁ ମାନେ ଗାଁରେ କଣ କହୁନାହାନ୍ତି ମାନେ ଇଚ୍ଛା ହବ ଚାରି ପାଞ୍ଚ ଜଣ ସାଙ୍ଗେ ମିଶିଯିବେ ଚାଲ ଆଜି ଗୋଟେ କୁକୁଡ଼ା ନେଇଯିବା ଖାଇଦବା ତ ସେମିତି କରନ୍ତି ତ ଆପଣ ସେମିତି କେବେ କରିଛନ୍ତି କି ନାଇଁ?
ହଁ ଭାଇ ମାନେ ହଠାତ୍ ହଠାତ୍ ଭଜିତିଏ
ହଁ ସେଆ ସେୟା ତ କହୁଛି ମାନେ କିଛି କିଛି ନଥିବ ଏମିତି ଦେଖାଦୁଖି ହେଇଯିବ ଚାଲ ଆଜି ଗୋଟେ କରିଦବା ଏମିତି ଗୋ ଇଚ୍ଛା ହବ ସେ ମାନେ ସେ ଫେ ସାଙ୍ଗେ ସାଙ୍ଗେ ପଇସା ସଂଗ୍ରହ କରିକି ସାଙ୍ଗେ ସାଙ୍ଗରେ କୁକୁଡ଼ା ଧରିକିନା ଜଙ୍ଗଲକୁ ଯାଇକି ଜଙ୍ଗଲ ମାନେ କଣ ନଦୀକୁ ଯାଇକିନା କାଟା କଟି କରକରି ଭୋଜି କହିକି ଗାଧା ପାଧ କରିକି କେବେ କରିଛନ୍ତି କି ନାଇଁ
ହଁ ନିହାତି ଭାଇ ବହୁତ ଥର ଏମିତି କରିଛି ଭାଇ
ହଁ ସେ ଯା ତ ବହୁତ ଆନନ୍ଦ ଲାଗେ ନା କଣ ଗାଁ ରେ ସେଇଆ ହିଁ ମଜା ମାନେ ସାଙ୍ଗସାଥୀ ମିଶି ହଁ କୁହନ୍ତୁ -
ହଁ ହଁ ହଁ ହଁ
କୁହନ୍ତୁ କୁହନ୍ତୁ
ସାଙ୍ଗସାଥି ମାନେ ସାଙ୍ଗସାଥି ତ ମିଶିକି ଏ ହଠାତ୍ କେତେବେଳେ କହୁ କୁଆଡେ ପଳନ୍ତୁ ପଳେଇବାକୁ ହୁଏ ବୁଲିବା ପାଇଁ ସେ ତ ସେଥିେବେଳେ କିଛି ଜାଣି ହୁଏନି ସେଇଟା
ହଁ ସେଇୟା ସେଇୟା ସେଇୟା ଗାଁରେ ସେମିତି ଗାଁ ସେମିତି ହୁ ହୁଏ
ଆଜ୍ଞା
ହୁଁ ମ ବାକି ବୁଝେଇ କିନ୍ତୁ ଭଲ ଲାଗେ ନା
ହଁ ଭାଇ ଠିକ ସେଇଟା ତ ମାନେ ସାଙ୍ଗସାଥିରେ ବୁଲିବା ପାଇଁ ଯିବାକୁ ମାନେ ବହୁତ ମଜା ଲାଗେ ସେ ମାନେ ଆମକୁ ସମୟ ସମୟ କିଛି ଜଣା ପଡେ ନାହିଁ
ହଁ ସନ୍ଧ୍ୟା ସମୟ ହେଳେ ଟିକେ ଖେଳା ଖେଳି କରିବ ତ ସେ ଯାକ ହିଁ ମାନେ ଗାଁ ରେ ଭଲ ଲାଗେ ଯୋଉ ଜିନିଷ ସହରରେ ମିଳେନି ସହରରେ ତ ସମସ୍ତେ ବ୍ୟସ୍ତ ବିବ୍ରତ କିଏ କାହା ପାଇଁ ସମୟ ଦିଅନ୍ତିନି ହଁ କି ନାଇଁ
ଆଜ୍ଞା ଆଜ୍ଞା ହଁ ଭାଇ ଠିକ କଥା
ଗାଁରେ କଣ ଭାଇ ଚାଲ ରେ ଭୋଜି କରି ଯିବା ସମସ୍ତେ ଚାଲିଲେ ସେଇଟା ଯେ ମଜା ହଁ ସେଇଟା ମୁଁ ବି ସେ ଗ୍ରାମାଞ୍ଚଳରେ ପିଲା କିନ୍ତୁ ତବେ ମୁଁ ମୋ କିଛି କାମ ଯୋଗୁଁ ମୁଁ ବାହାରେ ରହୁଛି ତ ସେ ଜିନିଷ ମୁଁ ବହୁତ ମନେ ପକଉଛି ମୋ ଗାଁରେ ସେ ଯୋଉ ଯାହାବି ଖାଇବା ପିଇବା ହଉ କି ଆମର ବୁଝିପାରିଲେ ମୁଁ କଣ କହୁଚି ହଁ ସେଇଟା ଖାଇବା ପିଇବା ହଉ କି ସାଙ୍ଗସାଥି ମାନେ ଗଲେ ଭୋଜି କିପରି କରିବା ସେମିତି ମନେ ପକଉଛି ଦେଖିବା ଯେ
ମାନେ ହଁ ମାନେ ଗାଁ ଗାଁର ସମୟ ଭିତର ଟା ବହୁତ ନିଆ ରହେ ବହୁତ -
ହଁ ସେଇୟା ସେଇୟା ତାଙ୍କର ସମୟ ନିଆରା ତାଙ୍କ ଆଉ ଗାଁରେ ପରିବେଶ ବି ବହୁତ ଭଲ ଲାଗେ ନା ଏବେ କଣ ହଁ ଏବେ ଖରା ସମୟରେ ଖ ଖରା ସମୟରେ ସହରରେ ବହୁତ ଖରା ହଉଥିବ ଠିକ ଅଛି ସହରରେ ଖରା ତମ ଆପଣ ରହିପାରିବେନି ଘରେ ବି ଖରା କିନ୍ତୁ ଗାଁ ରେ କଣ ଗଛ ତଳେ ଗଛ ତଳେ ବସି ପଡିବ ଖୁବ ଶାନ୍ତି ହଁ କି ନାଇଁ ରାତିରେ ରାତିରେ ଟିକେ ସାଙ୍ଗସାଥୀ ଟିକେ ରାତିରେ ଟିକେ ସାଙ୍ଗସାଥି ମିଶିକି ଟିକେ ବୁଲିଦବ ପାଖାପାଖି ଶାନ୍ତି ତ ସେଇ ଜିନିଷ ମାନେ ବହୁତ ଭଲ ଲାଗେ ଆଉ ଦେଖନ୍ତୁ ସହରରେ କାହିଁ କହୁନାହାନ୍ତି ମାନେ ଯେମିତି ଗାଡି ମଟର ବହୁତ ଚାଲୁଛି କଳକାରଖାନା ସବୁ ଅଛି ତ ବହୁତ ଗରମ ହୁଏ କିନ୍ତୁ ଗାଁରେ ସେଇ ଜିନିଷ ଏତେ ହୁଏନି ଗାଁରେ ଥଣ୍ଡା ଥଣ୍ଡା ଟିକେ ଲାଗେ ଆଉ ଏବେ ଯୋଉ ବର୍ଷା ହେଇଛି ମାନେ ଏବେ ବର୍ଷ ରିଲା। ପରେ ମାନେ ଗାଁ ଦୃଶ୍ୟ ମାନେ ପୁରା ଦେଖିବାକୁ ମାନେ ମନୋରମ। ଏମିତି ଲାଗିବ ନା ସେ ଜିନିଷ କୋଉଠି ମିଳିବନି।
ମାନେ ବହୁତ ବହୁତ ସୁନ୍ଦର ଲାଗେ ତ ଜାଣିଚି ଆପଣ ଅ ବର୍ଷା ଛାଡିଲା ପରେ- ଆମର ଯୋଉ ମାନେ ପାହାଡ। ପାହାଡ ଉପର କୋଟୁ ମାନେ କୁହୁଡି ଯାଉଥିବ। ସେଇଟା ଦେଖିବାକୁ ବହୁତ ସୁନ୍ଦର ଲାଗେ ଭାଇ।
ଯଉ ଯୋଉ ଜିନିଷ ସର ଲୋକମାନେ- ମାନେ ପଇସା ଖର୍ଚ୍ଚ କରି ଯାହା ଦେଖିବା ଆପଣ ଯାଆନ୍ତି ସେଇ ଜିନିଷ ଆପଣ ମାନ ମାନେ ସେମିତି ହିଁ ଖାଲି ଖାଲି ଦେଖ। କ ନା କଣ ହଁ କି ନାଇଁ ଏବେ ଯିଏ ସହ ସହର ଲୋକ ମ- କଣ ଏବେ ଦେଓମାଳି ମହେନ୍ଦ୍ରଗିରି କାହିଁ ଯାଆନ୍ତି ସେ ପାହାଡ ସେ ଧୂଆଁ ଦେଖିବା ପାଇଁ। କିନ୍ତୁ ଗାଁ ଲୋକମାନେ କଣ ସେ ନିଜ ଗାଁ ରେ ଥାଇ ସବୁଦିନ ଦେଖୁଥିବେ ସେ ଜିନିଟା- ହଁ ସେଇଟା ହ ଗାଁ ର ମଜା ଆଉ କିଛି ନାହିଁ। ମାନେ ଆପଣଙ୍କ ସମୟନା ଏମିତି ପଳେଇବ ଆପଣଙ୍କୁ ଜଣା ପଡିବନି। ଆଉ ମାନ ହଁ ମଜା ମଜାରେ ପଳେଇବ। ଆଉ ହୁଁ ସେଇଆ ତ ଏବେ ଆପଣ ତାହେଲେ ସବୁ କାମ ମାନେ ଯଦି ବର୍ଷେ ଛାଡିଗଲେ- ଆପଣ ଘରକୁ ଯିବେ ନା କଣ। ହୁଁ ହୁଁ ଆଉ ଖେଳା ଖେଳି କରନ୍ତି ଖେଳା ଖେଳି କରନ୍ତି କି ନାଇଁ।
ହଁ ଭାଇ ଖେଳେ ଆଜ୍ଞା। କ୍ରି
କୋଉ ଖେଳ କ୍ରିକେଟ ତ ସବୁ ଗାଁ ଗାଁ ରେ ସବୁ ସାନଠୁ ଆରମ୍ଭ ବଢୁଏ ନାଇ କି ହଁ ଯୁଆଡେ ଯିବେ କ୍ରିକେଟ ଗାଁରେ ଗାଁ ରେ ସେମିତି ହଁ ସେ ଆସେ ସନ୍ଧ୍ୟା ସନ୍ଧ୍ୟା ସମୟ ହେଲେ ସବୁ ପିଲାମାନେ ମିଶି ଚାଲ କ୍ରିକେଟ ଖେଳିବା।
ଚାଲ ହ-
ଳେ ହଁ ବେଳେ ବେଳେ ସେ- ଯୋଉ ଦୁଇ ତିନିଟା ଗାଁ ପିଲା ମିଶିକି ମାନେ ତମ ଗାଁ କୁ ଆମ ଗାଁ ଆମ ଗାଁକୁ ତମ ଗାଁ- ସେମିତି ଖେଳନ୍ତି ମାନେ ଗୋଟେ କଥା କହିବି ଆମ ଗାଁ- ତମ କ ମତେ ସେ ମାନେ ପୁରା ପାଖାପାଖି ଲାଗେ ମାନେ ଆମ କାରେ ସେ ସେମିତି ହୁଏ ଚାଲ ଏଇ- ମ ସେ ଟୁର୍ଣ୍ଣାମେଣ୍ଟ କର ହଁ ଟୁର୍ଣ୍ଣାମେଣ୍ଟ କରନ୍ତି ଯୋଉ ହଁ। ବାର ତେରଟା ଟିମ୍ ଡାକିବେ ଟିମ୍ ଡାକିବେ ତାପରେ ଖେଳିବେ। ହଁ କି ନାଇଁ ହଁ ହଁ ତାହେଲେ ହଁ- ତାହେଲେ ଆପଣ ପୁରା ଗାଁ ର ପୁରା ମଜା ରହୁଛନ୍ତି ମୁ ଯାହା ଜାଣିପାରିଲି।
ଆଜ୍ଞା।
କିନ୍ତୁ ସେ ଖେଳଟା ବେଶୀ ମାନେ ସବୁଦିନ ଖେଳନ୍ତି କିନ୍ତୁ ଖରା ଦିନେ ବହୁତ ଖେଳନ୍ତି ନାଇ କି?
ହଁ ଭାଇ ଖରା ଦିନରେ ବହୁତ ବହୁତ।
ଆଉ ଖରା ଦିନରେ ମାନେ- ଜଣା ମାନେ ଖ ମତେ ଜଣା ପଡିବ
ହଁ ହଁ ଏ ମାନେ ବହୁତ ଖରାରେ ବି ଖେଳନ୍ତି ପାଣି ପିଉଥିବେ ଖେଳୁଥିବେ ପୁଣି
ହଁ ସେୟଆ ତ କହିଲ ନା ଯେତେ ଖରା ହୋଉଛି ଲୋକ ସେ ଏତେ ମାନେ ସେ ଖରା ଜଣା ପଡେନି ସେ ସମୟରେ ହଁ କି ନାଇଁ ଖରା ଜଣା ପଡେନି ସେ ଗାଁ ପିଲା
ବହୁତ ବହୁତ ଖରା ବୋଲି ଘର ଭିତରେ ପଶିଲେ କିନ୍ତୁ ଖେଳ ଟାଇମ ରେ ଭାଇ ସେମତି କିଛି ମାନେ